ହ
ହାଲୋ।
ହାଲୋ।
ହଁ ସୁବୁଛି ନା ଶବୁନେଇ?
ହଁ ପୁରା କ୍ଲିୟର।
ହଁ ହଁ କୁୁହ କଣ ଖବର କୁ
ଖବର ଆମର ଭଲ ଆଉ ଏ ଟିକେ ବର୍ଷା ଉଠେଇଚି ଆଉ।
ଆମ ଆଡେ ବି ବର୍ଷା ଉଠେଇଚି।
ବର୍ଷା ହଉଚି ତୁମେ ଆଡେ
ନା ହଉ ଉଠଉଚି ହବ ହେଇନା ହବ ପରେ ଆଉ।
ଓହୋ ଏ ପବନ ବି ଦଉଚି ଟିକେ ଭଲ ଲାଗୁଚି ଆଉ।
ହଁ ମୁଁ ଘର ଫ୍ୟାନ ଫ୍ୟାନ ଲଗେଇି ସବୁ ବସଚି ଘରେ ଘର ଭିତରେ ଆଉ। ଗରମ ବି ହୋଉ ଯେଉ ବର୍ଷା ବର୍ଷା ହେଇନେ ହବ ଗରମ ଲାଗିବ ଆଉ। କରତା ମତେ ଆଉ ସବୁ କେମିତି କଣ ଅଛି କଣ
ଆଉ ଦେହପା ଭଲ ଅଛି ନା
ହଁ ସେମିତି ଯୋଉ କାଲି ପୁରା ବହୁତ ପୁରା ଜୋରରେ ଯାଇଥିଲା ମୁଁ ଏଇ ଜର ଫର ହେଲା ଏବେ ଏବେ ଭଲ ହେଲାଣି ଆଉ। ଆଜି ହଁ ଆଜି ପୁରା ଭଲ ହେଇଥିବ ଆଉ।
ଯା ହଉ। ହ
ଏମତି ଆଉ କଣ କରିବା ଏମିତି ଆଉ କଣ? କିଛି ମାନେ କୁଆଡେ ବୁଲାବୁଲି କରୁଚ ନା କରୁନ ନା କଣ?
ନା ବୁଲିବି କଣ ଆମ ଆଡେ ତ କାଲି ବର୍ଷା ହଉଥିଲା। ଆଉ ବୁଲିବାକୁ ବି କୁଆଡେ ଗଲେନି। ତ କାଲି ଯଉ ବର୍ଷା ହେଲା ତ ଥଣ୍ଡା ହେଇଗଲା ପୁରା ମୋତେ ବି ଥଣ୍ଡା ହେଇଚି।
ମୋତେ ଥଣ୍ଡା ମତେ ବି ଥଣ୍ଡା ହେଲା ସିଜନ ଚେଞ୍ଜ ହେ ଥଣ୍ଡା ହେବ।
ହୁଁ।
ଏମତି କଣ ଏ ଯଉଁ ଥଣ୍ଡା ମଣ୍ଡା ଏଇ କଣ ସମସ୍ତେ ଏଇ ଟାଇମଟାରୁ ହବ
ମାନେ ସିଜନ ଚେଞ୍ଜ ହେଲେ ସମ ହବ ତ ସେଟା ଫାଇନାଲ ଆଉ ଆ ସେଥିରେ କିଛି ଭାବିବାର ନାହିଁ।
ନା ସିଜନ ତ ଚେଞ୍ଜ ହେଲେ ଅଟୋମେଟିକ୍ଲି ଯାବି ହେଲେ ହବ।
ହଁ
ସବୁ ସିଜନରେ ଦେଖୁନ ଚାନ୍ସ ଥାଏ ଏମତି। ଇୟୁମିଟି ଟା କମ୍ ହେଇଯାଏ ସେଥିଲାଗି ଆଉ
ହଁ।
ଆଉ ତ ତମ ହଁ ଗୋଟେ ଟା ତେ ଟିଭି ଫିଭି ଦେଖ ନା।
ଟି ଭି ହଁ ସେତବେଳେ କେମିତି ଦେଖେ।
ଟି ଭିରେ କଣ ଦେଖ ଏଇ ଯଉ ହେ
ଟି ଭିରେ
ହଁ।
ଟିଭିରେ ସେମତି କିଛି ନର୍ମାଲ ସେ ହିନ୍ଦୀ ମୁଭି ହେଲେ ଚଳିବ। ଖାଲି ଟିକେ ଟାଇମ ପାସ୍ ପାଇଁ ଟାଇମ ପାସ୍ ପାଇଁ ଟିକେ ମୁଭି ଦେଖିବା କଥା ଆଉ।
ହଁ ଆଜିକାଲି ତ ମୋବାଇଲରୁ ସବୁ ହେଇଯାଉଛି ଆଉ ଟି ଭି ଫିବି ଦେଖିବା ପାଇଁ ଇଚ୍ଛା ହଉନି।
ହୁଁ।
ମୁଁ ଛଅ ସାତ ହଁ ମୁଁ ସେଇଟା ଆଉ ଛଅ ସାତ ବର୍ଷ ହେଲା ଆଉ ଟି ଭି ଫିଭି ଦେଖିନେଲିି।
ହୁଁ ଆଗ ଆଗ ଇଏରେ ଏ ବୁଝି ଲେକି ଆଗ ଇଏରେ ଏ ଆଗ ଇଏରେ ମୋବାଇଲ୍ ଯୁଗ ଯଦି ମୋବାଇଲ୍ ବାହାର ନଥିଲା। ତ ସେଇ ଟାଇମରେ ଲୋକମାନେ କଲର ଟିଭି ଥିଲା ଆଗେ କଲର ଟି ଭି ଦେଖୁଥିଲେ।
ବ୍ଲାକ୍ ଆଣ୍ଡ ହ୍ୱାଇଟ।
ହଁ ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଯୋଉଟା ଆମର ଓଡିଆରେ କୁହନ୍ତି କଲର ଟି ଭି ଆଉ ବ ର୍ତ୍ତମାନ ହଉଛି ଯୋଉ ଟିଭି ଅଛି ତ ସେଟା ହଉଛି ଏଲ ଇଡି ମାନେ ଯୁଗ ଚେଞ୍ଜ ଯେମିତି ହଉଛି ତ ସେମିତି ବି ଆମର ଅ ମାନେ ଏ ଦୈନନ୍ଦିନ ଜୀବନଶୈଳୀ ବି ଚେଞ୍ଜ ହେଇଯାଉଛି।
ଯୁଗ ଚେଞ୍ଜ ଛୁଆ ଚେଞ୍ଜ ସବୁ ସେ ଚେଞ୍ଜ ହେଇଯାଉଛି ଆଉ।
ସବୁ ଚେଞ୍ଜ
ଏଇଟାର ଆଗ ଆଗେ ଆମ ବେଳେ ଦେଖୁନା ଯୋଉ ମାନେ ଆ ମୋର ତ ମନେ ଅଛି। ଆମେ କେତେ ଖେଳନ୍ତିନା ମାନେ ଯଉ ଖେଳ ବୁଲ ଏଇ ଏବେକା ଛୁଆ ସବୁ ସବୁ ଖାଲି ମୋବାଇଲରେ ପଶିକି ରହୁଛନ୍ତି ଟୋଟାଲି ଖେଳ ବୁଲାଫୁଲା କିଛି ନାହିଁ।
ଏବେ ଗୋଟେ କଣ ଫ୍ରି ଫାୟାର ହେଁ ହେଁ।
ଫ୍ରି ଫାୟାର୍ ପ-ପବ୍ଜି ଏରା ସବୁ ଖାଲି ଖେଳୁଛନ୍ତି ଖାଲି ଆଉ।
ଏ ହଁ।
ଏ କେତେ ବାନାଇ ଭାଇ ଏବେ କନ ଏ କିନ୍ତୁ ଏମିତିରେ ମାନେ କଣ କୁହନି ଏକତ ସ-ସେମାନେ ସ୍ଵାସ୍ଥ୍ୟ ଭଲ ରହିବନି।
ହୁଁ ହୁଁ।
ଆମ ବେଳେ କଣ ଯାହାବି ହେଲେ ଗୋଟେ ଫିଜି ମାନେ ଫିଜାକାଲି ମାନେ ଯଦି କେ କୌଣସି ଶାରୀରିକ ଗୋଟେ ଖେଳଟେ ଖେଳିଲେ ମାନେ ଶ୍ୱା ମାନେ ଶରୀରଟା ପୁରା ଭଲ ସୁସ୍ଥ ରହିବ।
ହଁ।
ତମେ ମୋବାଇଲରେ ଗେମ ଖେଳ?
ମୁଁ ନା କୌଣସି ଗେମ୍ ମୋ ଫୋନରେ ନାହିଁ। ମତେ ମତେ ଏମାତି ନର୍ମାଲ୍ ଭାବେ କହିବାକୁ ଗଲେ ବୁଲାବୁଲି କରିବାକୁ ଭଲ ଲାଗେ ଆଉ କୌଣସି ଖେଳ ପ୍ରତି ମୋର ଏତେ ଆଗ୍ରହ ନାହିଁ। ଖେଳିବି ଯଦି ଟିକେ ଏ ବ୍ୟାଡମିଟନ। ଖେଳିବି ନହେଲେ ନାଇଁ ଆଉ କିଛି ଖେଳିବିନି। କ୍ରିକେଟ ମୁଁ ମଝିରେ ଖେଳେ କିନ୍ତୁ କିନ୍ତୁ ଏବେ ଆଉ ଖେଳୁନି।
ହଁ ହଁ।
ହୁଁ।
ହଁ ମୁଁ ସେମତି ମାନେ ଏ ମାନେ ଖେଳା ଖେଳି ସେମତି କରେ। ମୁଁ କେତେବେଳେ କେମତି ଖେଳଦିଏ ଆଉ କିନ୍ତୁ ମାନେ ଅଧିକାଂଶ ଟାଇମ ଏ ଯେଉଁ ମାନେ କଣ କି ଚେସ୍ ଫେସ୍ ଲୁଡ଼ୁ ଫୁଡ଼ୁ ଏରା ସବୁ ଖେଳେ କ୍ୟାରମ୍ ଖେଳେ। ହଁ ଏମତି ଏମତି ଟିକେ ଖେଳିକି ଟାଇମ ପାସ୍ କରିବା କଥା ଆଉ।
ନାଇଁ ନାଇଁ ଫିଲ୍ଡରେ ତୁମେ ଖେଳିବାକୁ ପସନ୍ଦ କର ଫିଲ୍ଡରେ?
ଫିଲ୍ଡରେ ହଁ ସେମିତି ଆଉ ଏତେ ବି ଖାସ୍ ନୁହେଁ।
ହୁଁ।
ମତେ ଅଧିକ ମାନେ ଯୋ ମାନେ ଘରେ ବସିକି ଗୋଟେ ଜଣଙ୍କ ସହିତ ଗୋଟେ ଦିନ ଛୁଆଟେ ଖେଳିବା ଭଲ ଲାଗେ।
ଆଉ ଆଜି କଣ ଖାଇଛ?
କଣ ଖାଇବି ମୁଁ ଯୋଉ ଓ ସକାଳୁ ସକାଳୁ ଖାଇକି ମାନେ ପଖାଳ ଭାତ ପଖାଳ ଭାତ ତା ସହିତ ଶାଗ ଆଉ ଆମ୍ବ ଆଉ ଭଜା। ତ ଆଉ ତମେ?
ମୁଁ ସକାଳୁ ଖାଇଥିଲି ସିମେଇ କରିଥିଲେ ଘରେ ତ ସିମେଇ ଖାଇ ସିମେଇ ଖାଇଥିଲି ଆଉ ଗାଧୁଆ ବେଳେ ଗାଧୁଆବେଳେ ଖାଇଲି ଗରମ ଭାତ ଡାଲି ଡାଲି ଆଉ କଲରା କଲରା ଆଳୁ ଛେଚା ହେଇଥିଲା ସେ ଖାଇଲି। ହ ହ
ସେରା ବହୁତ ବଢିଆ ଆଉ ମତେ ସିମେଇ ଭଲ ଲାଗେ ଜାଣିଲ ନା। ତମକୁ ମିଠା ଜିନିଷ ଖାଇବାକୁ ଭଲ ଲାଗେ?
ମିଠା ଜିନିଷ ମାନେ କହିବାକୁ ଗଲେ ବେଶୀ ମିଠା ଜିନିଷ ଖାଇବା ଟୋଟାଲ ଭଲ ନୁହଁ ଭଲ ଲାଗେନା ମତେ। ମୁଁ କଣ ରସଗୋଲା ଖାଏ ନା ଗୋଲାପଜାମୁ ସେଗୁଡା ମୋର ଖାଇବା ପସନ୍ଦ ନୁହଁ।
ଉ।
ମୋର ଖାଇବାରେ ପସନ୍ଦ ହୋଉଛି ମୋର ଖାଇବାରେ ପସନ୍ଦ ହୋଉଛି କଣ ଜଣିଛ ନା।
କଣ?
ଅ ସନ୍ଦେଶ।
ସନ୍ଦେଶ ନା।
ହ ସେନ୍ଦେଶ ମାନେ ଯୋଉଟା ଯୋଉଟା ବେଶୀ ମିଠା ନୁହଁ ଯୋଉଟା ପୁରା ନର୍ମାଲ ମାନେ ମିଡିୟମ ମି ମିଠା ଯେଉଟା ଅଳ୍ପ ମିଠା ତ ସେଇଟା ହିଁ ଭଲ ଲାଗେ।
ହଁ। ମୁଁ ତ ମୁଁ ତ ଭାରି ମିଠା ପ୍ରିୟ ମୁଁ ଏକାଥରେ ରସଗୋଲା ଦଶ ବାରଟା ଖାଇଦେବି।
ରଶଗୋଲା?
ହଁ ରସଗୋଲା ଗୋଲାପଜାମୁ ଏକାଥରେ ବାରଟା ତେରଟା।
ଓହୋ।
ଆ ଆଉ ତାପରେ ମାନେ ଏମତି ଖାଏ ରସଗୋଲା ହେଲେ ମିଠା ଜିନିଷ ମତେ ଭଲ ଲାଗେ। ମତେ ପେଡ଼ାଟା ଭାରି ବଢିଆ ଲାଗେ ସନ୍ଦେଶ ଟା ସନ୍ଦେଶ ଟା କୋଲକାତାରେ ବଢିଆ ସନ୍ଦେଶ ମିଳିବ।
ହଁ ମୁଁ ମୁଁ କେମିତି ଖାଇଲି ସେଇଠିି ପା କଲିକତାରେ। ଆ। ହଁ ମୁଁ ଯେତେବେଳେ ଫାଷ୍ଟ ଯାଇଥିଲି ଟେଷ୍ଟ କଲି ତ ଦେଖିଲି ହଁ ଭଲ ଲାଗେ ଭଲ ଲାଗିଲା। ତ ସେଇଠି ହିଁ ଷ୍ଟାର୍ଟ କଲି। ମୁଁ ବରଂ ରସଗୋଲା ଫଟ କିଛି ଖାଇବିନି କିନ୍ତୁ ସନ୍ଦେଶ ଯୋଉଠି ଦେଖ ଖିବି ମାନେ ଆଗେ ସେଇଠୁରୁ ନେଇକି ଆସିବି। ଆମେ ଏମିତି ଯୋଉ ଦୋ କାନରେ ଗୋଟେ ଜାଗାରେ ସନ୍ଦେଶ ହେଇଥିଲା। ସେ ଗୋଟେ ଗୋଟେ ଯୋଉ ଏମିତି ଗୋଟେ ଟ୍ରେ ଟାଇପ ର ଅଛି ସେ ଟେ ଟ୍ରେରେ ରଖିଥିଲା ମୋ ସହିତ ଗୋଟେ ପିଶ୍ ସାଙ୍ଗଟେ ଯାଇଥିଲା ତାର ମୋର ସେ ଟ୍ରେଟା ଯାକ ସବୁ କିଣି ଆଣିଲୁ ତାଠାରୁ।
କିିନ ଆଣିଲ। କେତେ ଟଙ୍କା ଭଳିଆ ତଥାପି ପଡିଲା?
ଏ ସେତେବେଳେ ଚାରିଶହ ପଚାଶ ଟଙ୍କା ଦେଇକି ସବୁ ନେଇଯାଇଥିଲୁ।
ଆସ ପୁରା ବଢ଼ିଆ ଆଉ। ସବୁ ଆଙ୍କ ଖାଇଦେଲ?
ନାଇଁ ନାଇଁ ସବୁ ଯାଙ୍କ କଣ ଏକାଥରେ ଖାଇହବ ନା ଖାଇହବ କି ଖାଇହବନିନା ରଖିଲୁ ଘରେ।
ମୁଁ ଏଇଦିନ ମୁଁ ଖାଇ ଆଛି
ନା ଯେତିକି ଖାଇବାର କଥା ସେତିକି ଖାଇବା କିନ୍ତୁ ଆଉ ବେଶୀ ଖାଇଲେ ପୁଣି ହଜମ ହେବନି ପୁଣି ପ୍ରୋବ୍ଲେମ୍ ବାହାରିବ ବୁଝିପାରୁଛ ହୁଁ
ଡାଇବେଟିସ୍ ମୁଁ ଶୁଣିିନି ଯେ ମାନେ କଣ କନି ପଇଁଚାଳିଶ ବର୍ଷ ପରେ ଯାଇକ ଡାଇବେଟିସ୍ ହବ ହେଇଗ ଛୁଆ ବେଳେ ଯେତେ ଖାଇଲେ ବି ଡାଇବେଟିସ୍ ହବନ କିନ୍ତୁଁ କିନ୍ତୁ ମୋର ଗୋଟେ ସାଙ୍ଗଟେ ମୋର ଇଏଜର ସେଁ ମିିଠା ପିଠା ଆଡ଼ୁ ସଡ଼ୁ ଖାଇକି ତାପ ଡାଇବେଟିସ୍ ପୁରା ମାନେ ପୁରା ସୁଗାର ବଢ଼ିଯାଇଛି ଆଉ ଦୁଇ ପରସେଣ୍ଟ ବଢ଼ିଗଲେ ତାକୁ ଡାଇବେଟିସ୍ ହେଇଯିବ
ଓହୋ ଏଇ କଥା କହୁଛ ନା ମୋର ଜଣେ ସାଙ୍ଗ ମାନେ ମୁଁ ଯେତେବେଳେ ପଢ଼ୁଥିଲି ତ ସେଇ ଟାଇମରେ ଗୋଟେ ସାଙ୍ଗ ସେ ତାଙ୍କ ଘର ବି ସେ କଲେଜ ପାଖରେ ତାଙ୍କ ଘର ତ ସ ଗୋଟେ ଛୋଟ ପା ବାଙ୍ଗେରା ପିଲାଟେ ଛୋଟ ପିଲାଟେ ପୁରା ସେ ପ ଛୋଟ ଛଆଙ୍କହିତ ମିଶ ିଯିବ ହେଲା ତାକୁ ଡାଇବେଟିସ୍ ା ମଝିରେ ସେ ମେଡିକାଲ ଯ ପଡିଲା ତାକୁ ଯାଇଥିଲା ସବୁ ଦେଖିବା ପାଇଁ
ମ ଛୋଟଛୁଆ ତ ହେଇଛି ମେ ଡାଇବେଟିସ୍
ଛୋଟଛ ହଁ
କରିବ କନି ମାନେ ମୁଁ ତ ଶୁଣିିନି କି ଡାଇବେଟିସ ଟା ହୁଏ ଏ ଯୋଉ ପଇଁଚାଳିଶ ବର୍ଷର ପରେ
ଁ ମୁଁ ମୁଁ ବି ସେମିତି ଶୁଣିଛି କିନ୍ତୁ ଏବେ କିନ୍ତୁ ଏବେ ଛୋଟ ଛୋଟ ଛୁଆଙ୍କୁ ହେଇଯାଉଛି
ହଁ ବା ଖାଇବା ଜଳବାୟୁ ଦୂଷିତ ହେଲେ ଅଟୋମେଟିକଲି ହବ ସେଇଗ
ହଁ
ଡାଇବେଟିସ୍ ସେଟା ଗୋଟେ ରୋଗଟା ଟୋଟାଲ ଭଲ ହବ ନା ଭଲ ହେଇଥିଲା ଗୋଟେ ଅଲଗା କଥା ମେଡ଼ିସିନ ଖାଇଲେ ବି ଭଲ ହେବନି
ହୁଁ ଏ ତୁମେ ଓଡିଶାରେ ଯୋଉ ପର୍ଯ୍ୟଟନ ସ୍ଥଳୀ ଅଛି ମନ୍ଦିର ମନ୍ଦିର ଯୋଉ ଅଛି ତ ତମକୁ କି ମନ୍ଦିର ବୁଲଛ କେବେ ମନ୍ଦିର ବୁଲୁଛ କୋଉ ମନ୍ଦିର ତମର ବହୁତ ପସନ୍ଦ
ମୋର ଫେବରେଟ୍ ହେଲା ଯେଉଁ ପୁରୀ ମନ୍ଦିର
ହଁ
ପୁରୀ ମନ୍ଦିର ଆଉ ଲିଙ୍ଗରାଜ ମନ୍ଦିର ତମେ ଦେଖିବ ପୁରୀ କି ପୁରୀ ତ ଚଳିବ ଲିଙ୍ଗରାଜ ମନ୍ଦିର ଯିବ ଦେଖ ଲିଙ୍ଗରାଜ ମନ୍ଦିର ଯୋଉ ମାନେ ଶୈଳୀର ପୁର ହେଇଛି ମାନେ କେେ ମାନେ ସେବେକା ମାନେ ରାଜା ମାନେ କି ମାନେ କାରିଗର ମାନେ କୋଉହଳି ପୁରରା ଗଢିଦେଲେ ମନ୍ଦିର ମାନ ିବାକୁ ପଡିବ ପା ଦେଖିବାକୁ ମତେ ଭାରି ବଢିଆ ଲାଗେ
ଏ କହିବାକୁ ଗଲେ ସେତେବେଳେ ପୁରୁଣା ଇଏରେ ମାନେ ଲୋକ ଥିଲେ ସେଇଭଳିଆ ସିଏ ସେଇଭଳିଆ ବନାଉଥିଲେ କାମ କିନ୍ତୁ ବର୍ତ୍ତମାନ ଯୋଉ ଲୋକ ଅଛନ୍ତି ତ ସିଏ ତାଙ୍କ ଲୋକର ଟିକେ ଅଲଗା ପ୍ରକାର ମନରେ ରହୁଛି କେମିତି ଆମେ ଲୋକକୁ ଠକିବୁ ବୁଝିପାରୁଛ ନା
ହଁ
ଆ ସେଇା ଆଉ ମାନେ ସେତେବେଳେ ରାଜା ମହାଦଶ ସେତେବେଳେ ରାଜା ପଚା ମହାରାଜା ଯାହା କହୁଥିଲେ ତାଙ୍କ କଥାକୁ ନିର୍ଦ୍ଦେଶିବା କ୍ରମେ ମାନିକି ସବୁ କାମ କରୁଥିଲେ
ଦେଖୁରଉ ଯୋଉ ଆମର କୋଣାର୍ ତ କୋଣାର୍କଟା କେତେ ବଢ଼ିଆ ହେଇଛି ବଢ଼ିଆ ହେଇନି ନା
କଣାର୍ କ ହଁ
ହଁ ହ୍ୟାଲୋ
ହଁ ହ୍ୟାଲୋ
ହଁ ହଁ ସେଇଆ ନା କୋଣାର୍କଟା ବହୁତ ବଢିଆ ହେଇଛି।
ହଁ ମୁଁ କୋଣାର୍କ ଯାଇଛି ଯେ କିନ୍ତୁ ଜଣ ଥରେ ଯାଇଛି ଛୋଟଟେ ହେ ଲି ଯାଇଛି ତ ଏବେ ବି ସ୍ୱପ୍ନ ଅଛି ଯଦି ହବ ଫାଙ୍କା ଟାଇମ୍ ଦେଖିକି ଯିବି ଥରେ ବୁଲିକି ଆସିବି ନିଶ୍ଚିନ୍ତ।
ହଁ ହୋ ନା ଭଲ ଭଲ ଲାଗିବ ଚେଞ୍ଜ ହେଇଯାଇକି ଆଉ ତାପରେ ମୋତେ ଅଧିକ ଅଧିକ ନ୍ୟାଚୁରାଲ୍ ଜାଗା ବହୁତ ବଢ଼ିଆ ଲାଗେ ମାନେ ଯେମିତି ହେଲା ମାନେ ଓ ପାହାଡ଼ ପର୍ବତ ଏରିଆ। ସିକିମ୍ କେବେ ଯିବା ପାଇଁ ସିକିମ୍ ଯାଇଥା ଯୋଉ ଦଡାର୍ଜିଲିଂ ଆଡେ। ଶାଢ଼େ ପୁରା ବହୁତ ବଢ଼ା ହେ ପୁରା ମାନେ ପାହାଡ଼ ପର୍ବତ ଗା ମାନେ ହଜାର ହଜାରୁ ଉପରେ। ଆ ଆମର ଆଡେ ଯୋଉ ପାହାଡ ଦେଖାହଉଛି ସେଇଟା ତାଖରେ ଛୋଟ ଛୁଆ ସିଏ ପୁରା ବାଦଲ ପୁରା ଚାଲୁଛ ତଳୁକୁନେସ ତମକୁ ଦେଖାହବନା। ବେ ଖାଲି ବାଦଲା ଦେଖାଯାଉଛିି ପା। ସେ ଜାଗା ର ବଢିଆଡେ ବରଫ ବି ପଡୁଛି ଆମେ ଯାଇଥିଲୁ ଗୋଟେ ଯାଗାକୁ।
ଯାହା ହଉ ତମେ ତ ଯାଇକି ବୁଲିକି ପଳେଇ ଆସିଛ ଓଡିଶା ବାହାରକୁ। ତ ସେଇଟା ହିଁ ସୌଭାଗ୍ୟ ତମ ପାଇଁ।
ହଁ ସେମିତି କହ ମୁଁ କଣ ବୁଲି ପାରୁଥାନ୍ତି ଏଇ ଯୋ ଫରେନର ଫରେନର ଏଇ ତ ଏଇ ସବୁ ଆସୁଛନ୍ତି ସବୁ ବିଦେଶୀ ଲୋକର ତା ସହିତ ବୁଲାବୁଲି କରୁଛି ଆଉ। ଆଉ ସେ ତାପରେ ଓଡିଶା ବାହାରେ ମୁଁ ଯାଇଛି ବହୁତ ଜାଗା ତ ରାଜସ୍ଥାନଟା ବି ବହୁତ ବଢିଆ ଲାଗେ ଆଉ। ପଇସା ଖାଲି ପାଖରେ ରଖିବ ତାପରେ ସବୁଆଡ଼େ ବୁଲିବା ପାଇଁ ଇଚ୍ଛା କରିବେ।
ହଁ ଯାକ କହିଲ ଆଜିକାଲି ତ ମେନ୍ ହଉଛି ସେ ପଇସା ଆଉ ପଇସା ନଥିଲେ କିଛି ନାହିଁ।
କିଛି ନାହିଁ। ଏମିତି ଖାଲିଲେ ବୁଲାବୁଲି ଇଏ ସଏ ଆଡୁ ସୁ ବୁଲାବୁଲିଟା କଲେ ତ ମନ ରିଲାକ୍ସ ଲାଗେ ଆଉ ମୁଁ ଅଧିକ ବୁଲାବୁଲି କରେ ତାଙ୍କର